ହଁ।
ଆଉ କଣ ଖବର?
ଅଛି ଆଉ ଘରେ ଆଉ?
ଏବେ ଟିକେ ମାନେ ଛୁଟି ଟା ସରିଗଲେ ଏ ଟିକେ କାମ ଟା ଟିକେ ଅଧିକ ପଡେ ନାଇଁ?
ହଁ ହଁ।
ମାନେ ଛୁଟିରେ କଣ ଟିକେ ଅବହେଳା ହଁ ଆମେ ବି ଆମେ ବି ମାନେ ଡେରିରେ ଉଠୁଥିଲୁ ନା ଯେତେବେଳେ ଟିକେ ଛୁଟି ଥିଲା, ଏବେ ତ ପା ପଞ୍ଚ ଟାରୁ ଉଠ ଦୌଡ ଟିପିନ୍ କର, ତାପରେ ସେ ମା ଗଲା ତା ପରେ ଠାକୁର ପୂଜା ଘର କାମ ଜଳଖିଆ ବାନାଅ।
ହଁ।
ଆଉ ସକାଳୁ କଣ ଖାଇଚ ସକାଳୁ କଣ ଖାଇଚ?
ସକାଳୁ ଇଡଲି ଆଉ ଛୋଲେ, ତମର?
ଆମର ପୁରୀ ଆଉ ମଟର ତରକାରୀ। ଆଜିି କଣ କି ଆମର ଗୁରୁବାର ତ ମାନେ
ଗରମ ରେ
ଟିକେ ଆଜି ମୋର ଗୁରୁବାର ତ ତ ମାନେ ମୁଁ ତ ପଳେଇ ଆସିଲେଣି ଏପଟେ। ଶାଶୁଘରକୁ ତ ଦିଦିଙ୍କର ମୋର ଟିକେ ଗୁରୁବାର ମାନେ ବାର ମାସି ଗୁରୁବାର ଆମେ ତ ମନ୍ଦିର ପଳେଇଲୁ ହଁ ମାନେ ମନ୍ଦିର ମନ୍ଦିର ପଳେଇଲୁ ଆସିକି ପ୍ର ଭୋଗ ଟିକେ ପାଇକି ପୁରୀ ସାଙ୍ଗେ ସାଙ୍ଗେ କରିଦେଲୁ ତରକାରୀ କରିଦେଲୁ। ପିଲାମାନେ ଆଜି ଯାଇନାହାନ୍ତି ଅଛନ୍ତି ଛୁଟି ଅଛି ରାକ୍ଷୀ ପୂର୍ଣ୍ଣିମା। ତ କାଲିଠୁ ଯିବେ ଆମେ ଟିକେ ସେୟା କରିଦେଲୁ ଆଉ ଏମାନେ ସବୁ ଘରେ ଖାଇବା ପାଇଁ ପଖାଳ ସଜନା ଶାଗ ଏନ୍ତି ଆଉ ଗୋଟେ ପି ତା ଭଜା ଗୋଟେ ମା କରନ୍ତି ସେଇଟା ଭାଇ ଖାଆନ୍ତି ସ୍ତ୍ରୀ ଲୋକମାନେ ଗୁରୁବାର ଦିନ ଖାଆନ୍ତିିନି ପିତା ମାନେ ଜାଣିଛ ତମେ ଗୋଟେ ବେସର ବାଲା ପିତା ଭଜା ମାନେ ବଢିଆ ଲାଗେ।
ପିତା ବୋଲି ପିତା ଶାଗ?
ମାନେ ନା ପିତା ଭଜା ମାନେ କେମତି କହିଲ ଲମ୍ବା ଲମ୍ବା ଯେମିତି ଆଳୁ କାଟୁନ ଆଳୁ ଛୁଇଁ କଖାରୁ, କଲରା ମାନେ ସବୁତକ ଲମ୍ବା ଲମ୍ବା କାଟିକି ତାକୁ କଣ କରିବା ନା ସିଝେଇ ଦବା ପାଣିରେ ଲୁଣ ଆଉ ଟିକେ ଇଏ ଦେଇକି ହଳଦୀ ଦେଇକି। ଗୋଡ଼େଇ ଅଳ୍ପ ପାଣିରେ ସେ ସିଝିଗଲା ପରେ ବେଶର ଯୋଉ ଆମର ଯୋଉ ସୋରିଷ ଜିରା ଟିକେ ଶୁଖିଲା ଲଙ୍କା, ରସୁଣ, ପିଆଜ ତାକୁ ବାଟିକି ରଖଥିବ। ପୁରା ବାଟିକି ପୁରା ପେଷ୍ଟ କରିକି ତାକୁ କଣ କରିବ ଯେତେବେଳେ ଗୋଟେ ତାୱ ବସେଇକି ସେଥିରେ ଟିକେ ତେଲ ପକେଇଦବା। ତେଲ ପକେଇ ଟିକେ ପଞ୍ଚୁ ଫୁଟଣ ପକେଇ ସେ ବେସର ଟା ପକେଇ ଦେଇକି ସେଥିରେ ଟିକେ ଅଳ୍ପ ହଁ ବଢିଆ ଲାଗିବ। କଷି ଦେଇକି ସେଥିରେ ସବୁ ଯୋଉ ସିଜା ଯଉଗୁଡା ଯୋଉ ପରିବା ପକେଇଦବ। ଆଉ ସେଟାକୁ ଭାଜି ଭାଜି ପୋଡ ପୋଡ କରି ଛୁଇଁ ଆଳୁ ବେସର ଜାଣିଥିବ?
ହଁ ହଁ ହଁ।
ଏଇଟା ସେମିତି ଟାଇପ ର ମାନେ ତମେ ଜାଣିି ପାରିବନ ମାନେ ବଢିଆ ଲାଗିବ। ସେ ପୁରା କୁଡକୁଡିଆ ହେଇକି କରିଦବ ଟିକେ ତେଲ ପକେଇକି ଯେମିତି ଭଜା ଟା ଅଧିକ ଟିକେ ତେଲ ପକେଇ କରନ୍ତି ସେମିତି ଟିକେ ମାନେ ବେଶୀ ତେଲ ବି ଦରକାର ପଡିବନି ଯେମିତି ଭାଜିିକି କଡ଼କଡିଆ ହଁ ଆଉ ପଖାଳ ସହିତ ମାନେ ବଢିଆ ଲାଗେ ସେ ମୋ ଦେଢ ସୁର ଖାଆନ୍ତି। ସେଟା ମା ବନାନ୍ତି ମୁଁ ତାଙ୍କଠୁ ଏଇଟା ଶିଖି ଯାଇଛି। ଆଉ ସଜନା ଶାଗ ହଉଛି, ଆଳୁ ପୋଟଳ ଭଜା ହଉଛି ମୋ ପୁଅ ଯେତେ ଯାହା ହେଲେ ବି ତାର ପଖାଳ, ଆଳୁ, ମିକ୍ସଚର।
ହଁ ହୁଁ ମୁଁ ଭି ଏଇନା ଭାବୁଛି ପଖାଳ ଖାଇବି ହଁ।
ନାଇଁ ଆମର ସାଧା ଆମେ ଟିକେ ଖିଚିଡି କରିଦବୁ।
ହଁ।
ମାନେ ଆମେ ମୁଁ କଣ କରେ କହିଲ ନା ଖିଚିଡି ମାନେ ଯୋଉ ମିଠା ଫିଟା ଏମିତି କିଛି ପକେଇକି ନୁହଁ।
ହଁ ନାଇଁ ଆମ ଘରେ ବି ମାନେ ଏଠି ମିଠା ଫିଠା ପକେଇ କରନ୍ତି ଆମ ଘରେ ଯୋଉଟା ହୁଏ ସାଧା କରନ୍ତି।
ସଦା ମୁଁ କିନ୍ତୁ ନା-ହଁ-ହଁ ପାଣିରେ ପକେଇକି ଯୋଉ ଚାଉଳକୁ ପକେଇ ପକେଇକି ମୁଗ ପକେଇକି କରନ୍ତିି ସେମିତି ନା?
ହଁ।
ମୁଁ କିନ୍ତୁ ମସଲା ଖିଚୁଡି କରେ ମାନେ କଣ କରେ କହିଲ? ପ୍ରେସର ପ୍ରେସର କୁକରରେ ଡାଇରେକ୍ଟ କରେ ହେଲା। ତେଲ ପକେଇକି ଜିରା ଟିକେ ପକେଇଦିଏ ଅଦା ଟିକେ ପକେଇଦିଏ ଗ୍ରେଡ କରିକି। ତାପରେ ସେଥିରେ ଟିକେ ସବୁ ପ୍ରକାର ଯୋଉ ସାଦା ମସଲା ଟିକେ ପକେଇ ଦିଏ ପରିବା ପକେଇକି ଭାଜେ। ହେଲା ତାପରେ ଚାଉଳ ପକେଇକି ସେଥିରେ ଟିକେ ଟିକେ ଭାଜିକି ଗଣିକି ଧର ଗୋଟେ କପ୍ ଚାଉଳ ଦି କପ୍ ପାଣି।
ଲାଇନ କରିକି ନେଇକି ଯାଉଥିବ ପିଲାଙ୍କୁ ଯେ ହ ହଁ।
ଚାଉଳରେ ଦି କପ୍ ପାଣି।
ବାସୁମତୀ
ସେଟାର ସେମିତି ହେଲା ମାପିକି ତାକୁ ପକେଇବ ହେଲା। ସେଥିରେ ଟିକେ ଲୁଣ ଟିକେ ହଳଦୀ ଦେଇଦବା ତାକୁ ସିଟି ମାରିଦବ ସିଏ ବାଜିବ କେତେଟା ତିନିଟା ଚାରିଟାରେ ସେ ହେଇଯିବ।
ଆରେ ବାସୁମତୀ ଚାଉଳଟି?
ହଁ ବାସୁମତି କରିପାର ନହେଲେ ଘରର ସେ ଯଉ ଯୋଉ ଆମର ଚାଉଳ ମଗ ସେଇ ଚାଉଳ ମାନେ ବଢିଆ ଲାଗେ ସେଥିରେ ଟିକେ କସ୍ତୁୁରୀ ମେଥି ପତ୍ର ଆଉ ଟିକେ ମାନେ ଯୋଉ କସ୍ତୁୁରୀ ମେଥି ପତ୍ର ଆସୁନି ବଜାରରୁ। ତାକୁ ଟିକେ ଦଳିକି ହାତରେ ପକେଇଦବ ମାନେ ଯୋଉ ଏତେ ବଢିଆ ଲାଗେ ଯିଏ ଟିକେ ଚାହିଁବ ମାନେ ଟିକେ ରାଗ ରଗୁଆ ଖାଇବା ପାଇଁ ସେ ଟିକେ ଲଙ୍କା ବି ପକେଇ ପାରିବ।
ହଁ ହଁ ହଁ।
ମାନେ ସେଗୁଡ଼ା ତମକୁ ଆଉ କିଛି ତା ସହିତ ଆଉ କିଛି ଅଲଗା ଆଇଟମ ଖାଇବାକୁ ପଡିବନି ତମେ ସେଇଟାକୁ ଆ ମାନେ ଦହି ହଉ କି ଆଳୁ ଚକଟା ହଉ କରି ଖାଇଦବ ଆଉ କିଛି ତରକାରୀ ଫରକାରୀ କରିବାକୁ ପଡିବନି।
ଆରେ ତମେ ମଟନ ବେସର କେବେ ଖାଇଚ?
ମଟନ ବେସର ଶୁଣିଛି ହେଲେ ମୋର ଟିକେ ନନଭେଜ ସହିତ ପଡେନି ତ ମୁଁ ସେଥିପାଇଁ କରେ
ବୋଉ କରେ ବଢିଆ ଲାଗେ ସେଇଟା କେମିତି ହୁଏ କହିଲ ମ କଣ ନା ଆମର ପୁରା ଯୋଉ କିମା ହେଇକି କଟା ହୁଏ ହେଲା।
ମତେ କହିଥାଅ ମୁଁ କରିବି ଯେବେ ମଟନ ଆସିବ କରିବି।
ଶୁଣୁନ ଶୁଣୁନ ପୁରା ମଟନ କଣ କହିଲ ପୁରା ଟିକି ଟିକି କିମା ହେଇଥିବ ହେଲା।
ଆଚ୍ଛା।
ତାକୁ ଆଣିବ ସେଇଥିରେ ହଳଦୀ ଲୁଣ ଯାହା ଗୋଳେଇବା କଥା ଗୋଳେଇବ ସୋରିଷ ତେଲ ଟିକେ ହେଲା, ଆଉ ମସ ସଲା କଣ ପଡିବ ନା ସୋରିଷ ଆଉ ଗୁଜୁରାତି ପୋସ୍ତ ଟିକେନାକୁ ଆଉ ଗୋଲମରିଚ ଡାଲଚିନି, ଆଉ ଯେମିତି ରସୁଣ ଟିକେ ଟିକେନାଗୁ ଯଷ୍ଟ ପିଆଜ ଏଉଟା ଯାହା ଯେମତି ସରିଷ ମସଲାତ ହେଲା। ସିଏ ବଟାଇକି ସେଇଥିରେ ଦଳା ହବ ସେଇ ମଟନରେ।
ଆଚ୍ଛା, ଯୋଉ ମ୍ୟାରିନେଟ କରି ରଖନ୍ତି ସେମତି।
ହ। ପୁରା ସେଇ ମଟନରେ ପ୍ରାୟ ଅଧଘଣ୍ଟା ଖଣ୍ଡେ ଦଳାହବ ନ ଦଳିଲେ ସେ ଭଲ ଲାଗିବନି।
ଆଚ୍ଛା ତା ଭିତରକୁ ଯୋଉ ଯିବ ସେଥିରେ ଜରିଯାଏ ଯଉ ଜରିଲେ ଟିକେ ଭଲଲାଗେ।
ହଁ ହଁ ହଁ ପୁରା ଦଳା ହେଇ କି ସିଏ ରହିବ ପନ୍ଦର କୋଡିଏ ମିନିଟ, ତାପରେ ପାଣି ଯେତକି ଖାଉଚୁ ଖା ତାପରେ ହେଠୁ କଁ ହେଇଛି ହଁ ପ୍ରେସର କୁକର ଦିଆହେଲା ହଁ। ଆଳୁ କଟାହବା ଆଳୁ ପୁରା ଯେମତି କଟା ହଉଛି ଆମର ପୋଟଳ ତରକାରୀ ହଉ କିମ୍ବା ଯେମିତି ଟିକେ ଟିକେ ଟିକେ ଟିକେ କଟା ହବ, ଆଉ ସେଇଠୁ ହବ ଯାହା ଯେମିତି ଆମର ଛୁଙ୍କ ହୁଏ ପିଆଜ ଟିକେ ଭାଜିଦବ ସୋରିଷ ଛୁଙ୍କହବ। ଖାଲି ସୋରିଷ ଛୁଙ୍କ ତେଜ ପତ୍ର ସିଏ ମଟନ ପଡିବ ଆଉ କଷା କଷି ନାଇଁ କିଛି ନାଇଁ।
ଆଚ୍ଛା, ମାନେ ବହୁତ ଜଲ୍ଦି ହେଇଯିବତ ତାହେଲେ। ବଢିଆ ଦେଖିଆ କରିବା।
ତମେ ଦଳିବ ଆଉ ତମର ମ୍ୟାରିନେଟ କେତେ ସମୟ ରଖିବା କଥା ରଖିବ।
ରଖିଲେ ସେଥିରେ ଜଲ୍ଦି ସିଝିଯିବା ସେ ଯୋଉ ରହିବ ଲୁଣ ଫୁଣ ଗୋଳାଇକି ସେ ଜଲଦି ସିଝିବ ଆଉ।
ଆଉ କଷା କଷି ଏଥରେ ଆଉ କିଛି କଷା କଷି ନାଇଁ ଡାଇରେକ୍ଟ ଇଏ ହେଲା। ପାଣି ଦିଆହବ ସିଟି ମରାହବ ସଇଲା।
ଭଲ ସେଇଟା ଭଲନା ଜଲଦି ହବ ଆମର କଣକି ସବୁ ମାନେ ସାଧା ଫାଟି ହେଲା। କାଲି ଯାଇଥିଲୁ ହୋଟେଲ ଯାଇଥିଲୁ ଇଏ ମାନେ ଦେଢଶୁରବି ସାଧା ଲେ ଶାଶୁବି ସାଧା ଖାଇଲେ ଖାଲି ମୋ ଯାଆଙ୍କର ମୋର ଆମେ ଖାଇଲୁ ମଟନ ବିରିୟାନୀ ଥିଲା ଭଲ ଥିଲା, ମାନେ ବଢିଆ ଟେଷ୍ଟ। ଲାଗୁଥିଲା ପୁରା ଏମାନେ ଛୁଆ ମାନେବି ଖାଇଲେ ସ୍କୁଲଛୁଆ ମଗେଇଦେଲୁ ଖାଇଲୁ, ବଟ୍ ମଟନ ବିରିୟାନି ଟା ମାନେ ବଢିଆ କରିଥିଲା। ବେଶି ତେଲବି ୟୁଜ କରିନି କିନ୍ତୁ ବଢିଆ ଲାଗୁଥିଲା ଭଲଥିଲା।
ଭଲ ଲାଗେ କେତେବେଳେ ଟିକେ ସୁଖା ସୁୁଖା ହେଇଥାଏ ଭଲ ଲାଗେ ମତେ ଅତି ତେ ଗୋଟେ ଗୋଟେ ବିରିୟାନୀ ପୁରା ଅତି ତେଲା
ହଁ ସିଏ ସେମିତି ସୁଖା କରିଥିଲା ମାନେ ବଢିଆ ଲାଗୁଥିଲା। ଆଉ ପୁରା ବହୁତ ମସଲାବି ପକେଇକି ଭଲସେ କରି ଥିଲା ମାନେ ପାଟିକୁୁ ଏତେ ବଢିଆ ଲାଗୁଥିଲା ଦେଖିଲା ମାନେ ତେଲ ବେଶୀ ୟୁଜ କରିନି କେମିତି କରିଚି ସେ ମାନେ ବଢିଆ କରିଥିଲା। ପିଲାମାନେ ବି ଖାଇଲେ ସେମାନେବି ନାକଟେକୁଥିଲେ ମଟନ ଖାଆନ୍ତିନି ସେମାନେ
ହଁ। ହାଲୋ। ହାଲୋ।
ଆସିଲା ଏଳକୁ ସାଢ଼େ ଏଗାରଟା ହେଇଗଲା।
ହଁ। ହ୍ୟାଲୋ।
ହଁ ହଁ ସାଢେ ଏଗାରଟା ହେଇଗଲା ଖାଲି ଆସିଲା ଏଳୁ ଖାଇକି। ନା ମୁଁ କହୁଚି ବା ମୁଁ କହିଲି କାଲି କେତେ ଖାଇ ପିିଇକି ଆସିଲା ବେଳୁ ସାଢେ ଏଗାରଟା ହେଇଗଲା। ମାନେ ବିରିୟାନୀ କୁ ବିରିୟାନୀ ଖାଇଲୁ
ଆମର ବେଶୀ ମଟନ ହୁଏନି ଯେହେତୁ ତା ବାବା ର କୋଲେଷ୍ଟ୍ରୋଲ ମୋର କୋଲେଷ୍ଟ୍ରୋଲ ଜଷ୍ଟ ବାହାରିଚି। ଆଉ ଫ୍ୟାଟି ଲିଭର ଆଗରୁ ଅଛି ତ ଜମା ମଟନ ଫଟନ ନାଇଁ।
ନାଇଁ ଆମର ବେଶୀ ଏ ମାନେ ମାଛ ପାଟି ହେଲା ମାଛ ଅଣ୍ଡା।
ଆମର ବି ମାଛ ପାଟି ବେଶୀ ଅଣ୍ଡା ବି ନାଇ ଛୁଆ ଖାଆନ୍ତି ଆମର କିନ୍ତୁ ବେଶୀ ମାଛ।
ନାଇଁ ମୁଁ ବେଶୀ ମଟନ ଖାଏ ଆଉ ଚିଙ୍ଗୁଡି ଏଇ ଦିଟା ମୋର ବହୁତ ପସନ୍ଦ। ମୋର ସେଇ ମାଛ ଅଣ୍ଡା ସେତ ପଡେନି। ତାପରେ ବେଶୀ ବି ଖାଏନି ମ ସାଧା ତ ସବୁବେଳେ। ବାର ଅବାର ପଡେ ସବୁବେଳେ ସାଧା ଖାଲି ବୁଧବାର ଏଇ ଦେଖ ଆଜି ମୋର ଓଷ ଓଷା ମାନେ କଣ ଅରୁଆ ଅରୁଆ ଖାଇବ। କାଲି ମୋର ବିନା ପିଆଜ ରଶୁଣ ଶୁକ୍ରବାର। ଅନୁକୂଳ ଚନ୍ଦ୍ରଙ୍କର ମାନେ ଦିନ ତ ମୁଁ ସେଇ ଗୁରୁ ମୁଁ ଖାଏନି ମୁଁ ଆଇଁଷ ପୁରା ଛାଡି ଦେଇଚି। ରବିବାର ତ ଖାଇବିନି ଶନିବାର ତ ଖାଇବିନି କେବଳ ବୁଧବାର।
ହଁ।
ସେଇ ଯୋଗୁରୁ ମୁଁ କହିଲି ଯାଅ ଆଇଁଷ ବେଶୀ ଖାଉନି ଯେତେବେଳେ ଖାଏ ବହୁତ କମ। ମୋର ଚିଙ୍ଗୁଡି ବହୁତ ପସନ୍ଦ। ମତେ ସେ ଯୋଉ ନଡିଆ ରସ ପକା ଚିଙ୍ଗୁଡି
ତ ତା ମାାଇଁ ଦେଇଥିଲା ତରକାରୀ କରିକି।
ହଁ ଯେ ନଡ଼ିଆ ରସ ପକା ଚିଙ୍ଗୁଡି ଓହୋ। ମତେ ବାବା କହିଥିଲେ ସେ ଯୋଉ କେମିତି ହବ ପ୍ରଣାଳୀ ଟା କହିଥିଲେ। ମାନେ ଯେମତି ତ କସା ହେଇକି କରିଆ କଥା ଲାଷ୍ଟକୁ ତ ପୁରା ଶେଷରେ ଯୋଉ
ଲାଷ୍ଟ କୁ ନଡିଆ ରସ
କି ତାପରେ ଧାକୁଡି ଦେଇଦେଲେ ସେ ଯୋଉ ତା ଭିତରେ ଯୋଉ ବାସ୍ନା ଟା ରହେ ମୋର ସେଇଟା ବହୁତ ପସନ୍ଦ। ପୁରା ନାଲିଆ ନାଲିଆ ଚୁଗୁଡି। ମୁଁ ଯାଇଥିଲି ବା ଖାଇଲି ମୁଁ କହିଲି ବାବା କହିଲେ ମୋ ବାବାଙ୍କୁ ପଚାରିକି କଲି। ସେ କହିଲେ ସବୁ ମୁଁ ସାଙ୍ଗେ ସାଙ୍ଗେ କଲି। ଆଉ ବାବା ମୋର ବଢିଆ କରନ୍ତି ମଟନ।
ମୋ ବାବା ଆଗରୁ ସବୁ ଏ ମୋ ବୋଉ ଗଲାପରଠୁ ମୋ ବାବା ତ ମୋ ବାବା ତ ମତେ ଆଉ ଚିହ୍ନି ପାରୁନାହାନ୍ତି ଆଉ।
ବୟସ ହେଲାଣି ନା। ଆମର ମା ବି ବେଳେ ବେଳେ ଭୁଲି ଯାଉଚନ୍ତି ଏଇଠି। ସେ ବୋନରେ ତା ସେ ବହୁତ ଭୁଲି ଯାଉଚନ୍ତି ଏଇଠି ଶାଶୁ। ସେ ଭୁଲି ଯାଉଚନ୍ତି ମାନେ
ଅ ସିଏ ଯାହା ଭଲ ଥାଆନ୍ତେ ମୋ ବୋଉ ଗଲେ ଯୋଉ ହଠାତ୍ କି ପଳେଇଲା ଜଳିକି। ତ ସିଏ ପୁରା ଡାଉନ ହେଇଗଲେ ଏକୁଟିଆ ରହିଲେ।
ହଁ ସେ କଣ କି ସବୁବେଳେ ଚିନ୍ତାରେ ରହିଲା ମା
ହଁ ଚିନ୍ତା ରେ ସେଇ ଖିଣିକି ଖାଇଥିବେ ସେଇ ଖିଣିକି କହିବେ ଆ ଭାଉଜ କହିବେ ଭାଉଜ କହିବ ଆଉ ତମେ ବା ଏଇନା ଖାଇକି ଗଲ ନା କେତେବେଳେ ମତେ ଖାଇବାକୁ ଦେଲ ମୋତେ ଭୋକ ହେଲାଣି। ମୁଁ ଜମା ଖାଏନି ତ ମୁଁ ସ
ନାଇଁ ନାଇଁ ମନେ ରହେନି। କାହିଁ କହିଲ ମୁଁ ମୋ ମନେ ପଡୁଛି ଜେଜେମା ତ ଚାଲିଗଲେଣି ହେଲା। ସେ ଯେତେବେଳେ ବଞ୍ଚିଥିଲା ଆମ ଘରେ ଆସିକି ଯେତେବେଳେ ରହେ ମ ଆମେ ବାହା ହେଇନୁ। ପାଠ ପଢୁଥିଲୁ ସେ ସେମିତି ମାନେ ବହୁତ ଭୁଲି ଯାଏ। ଦେଲେନି ଏ ମାନେ ସବୁ ଖାଇଦେଲେ। ମାନେ ସେଟା ହୁଏ ବୟସ ହେଲେ ହୁଏ। କାହାର ଟିକେ ଜଲଦି ବାହାରେ କାହାର ଟିକେ ଡେରି ବାହାରେ।
ବା କିଛି ଖାଉନାହାନ୍ତି ଭାତ ବି ଖାଇଆ ଛାଡିଦେଲେଣି। ଭାତ ଖାଇବା ଛାଡିଲେଣି ଆସି ଦି ତିନି ବର୍ଷ ହେଲାଣି। ଖାଲି ରୁଟି କ୍ଷୀର ଖାଲି ରୁଟି କ୍ଷୀର। ହଁ କିଛି ଖାଉନାହାନ୍ତି।
କେତେ କହିଲେ ଭାଉ ହେ ଏବେ କଣ ଏବେ ଭାଉଜ କଣ କରି। ଛି ଡ୍ରାଇ ଫ୍ରୁଟ୍ସ ଆଣିକି ବତୁରେଇକି ସେ କ୍ଷୀରରେ ବାଟିକି ଦଉଛି ଆଉ ଜାଣି ପାରୁନି ସେଇ ଖାଲି ଦେଲେ ତ ଖାଇବେନି। ସେଇଥିରେ ଦେଇଥିଲେ କଣ ଆଉ ଜାଣିପାରିବେନି।
ପଟକୁ ଟିକେ ଯାଉ କଣ ବୟସ ହେଲାଣି ତାଙ୍କର ପୁଣି ଭଲ ଜିନିଷ ଖାଇଲେ ସିନା ବଳଟା ଆସିବ।
ଦଶ ପନ୍ଦର ଦିନ ତଳେ ହେଲା ପୁରା ବି ପି ହାଇ ହେଇକି ତାଙ୍କର ଅଛି ବ୍ଲଡ ସୁଗାର ତାଙ୍କର ବୟସ ହେଲାଣି ମାନେ ଅପଡାଉନ ହଉଛି ହେଲା। ସୁଗାର ପୁରା ଲୋ ହେଇକି ତା ସେଇଠୁ ହସ୍ପିଟାଲ ରେ ପଡିଥିଲେ ଭଲ ଅଛି।
ଏବେ ତ ନାତୁଣୀ ଯାଇଥିଲା ନା ଖୁସି ଥିବେ ନା ଅଜା।
ହଁ ଆଁ।
ଇଏ ଯ ଯୋଉ ଝିଅ ଯାଇଥିଲା ସେଇଠି ଗୋଟେ ଅଯା ଯୋଉଠି
ନାଁ ସେ ଚିନି ପାରୁନାହାନ୍ତି।
ଚିହ୍ନିପାରୁନାହାନ୍ତି ନା ମାନେ।
ନା ଚିହ୍ନି ଜମା କାହାକୁ ସେ ଚିହ୍ନିପାରୁ ହଁ ଚିଡ଼ଚିଡି ହଉଛନ୍ତି ବା। ଚିଡଚିଡି ହଉଛନ୍ତି ବା ଚିଡଚିଡି ହଉଛନ୍ତି ମୋ ଝିଅ କହିଲା କାଲି କହୁଥିଲା କହିଲା ମାମା ଅଜା ଆସିଲେ ମୁଁ ତାଙ୍କୁ କହିଲି ଅଜା ତମେ ତଳେ ବସିଥାଅ ଆଉ ମାଇଁ ଖାଇବା ନେଇକି ଯିବେ। ନା ତୁ କାଇଁ ପାର୍ଟି କରୁଛୁ। ତୁ କିଏସେ ଏମତି ତାକୁ ତାକୁ ବିରକ୍ତ ହେଲେ।
ହଁ।
ହେଇଠୁ ମୋ ଭାଉଜ ବାପାଙ୍କ ଉପରେ ବିରକ୍ତ ହେଲା। ଆଉ ବିରକ୍ତ ହେଲେ କଣ ହବ ସେ ତ ଜାଣି ପାରୁନାହାନ୍ତି।
ହଁ ହଁ କ କରିବେ କହୁନ ଦି ଯୋଉ ଥିଲେ ସିଏ ତାଙ୍କର ରହି ତ ଏମିତି ଟୁଆଁ ଟୁଇଁ ଯେମିତି ରୁହନ୍ତି ସମସ୍ତେ।
ମିଶିକି ରହୁଥିଲେ ହଁ।
ହଁ ମାନେ କଣ ଖାଅ ପିଅ ବଡ କଥା ନୁହେଁ କଥାବାର୍ତାରେ ଦିନ ତମର କୁଆଡେ ପଳେଇବ ତମେ ଜାଣିପାରିବନି ଜଣକୁ ତାଙ୍କୁ ଜଣେ ସାହା। ଆମର ଏଇଠି ଆଉ କଣ ହଉଛି ଆମର ମାଆଙ୍କର ସେଇ ଅବସ୍ଥା ଯୋଉ ଶଶୁର ଚାଲିଗଲେଣି ସେ ଆଉ କୁଆଡେ ଯାଉ ବି ନାହା